ହଁ।
କଣ କରୁଛୁ?
ଏ ବସଥିଲି ତୁ କଣ କରୁଛୁ?
ଏଇ ଛାତ ଉପରେ ବୁଲୁଛି ଆଉ। ଖାଇଥିଲୁ କଣ?
ଇଟିଲ ତରକାରୀ। ତୁ କଣ ଖାଇଥିଲୁ?
ମୁ ଖାଇଛି ଇଟିଲି ଆଉ ସାମ୍ବର। ଆଉ ଫାଙ୍କା ଅଛୁ କି କଥା ହେଇଥାନ୍ତେ ଗଣେଶ ପୂଜା ବିଷୟରେ?
ହଁ କହୁନ।
ହଉ ତାହେଲେ ଶୁଣି ଗଣେଶ ପୂଜା ହେଉଛି ହିନ୍ଦୁ ଧର୍ମର ହିନ୍ଦୁ ଧର୍ମର ଏକ ପ୍ରମୁଖ ଏବଂ ପବିତ୍ର ପର୍ବ। ଭଗବାନ ଗଣେଶ ଓ ବିଘ୍ନବିନା ଶବ୍ଦ ବୋଲି ଓ ବିଦ୍ୟାର ଦେବତା ଭାବରେ ପୂଜା କରାଯାଏ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ଶ୍ରୀ ଗଣେଶକ ପୂଜା କରିବା ପରମ୍ପରା ରହିଛି। ସେଥିପାଇଁ ତାଙ୍କୁ ଅଗ୍ରପୂଜ୍ୟ ବୋଲି କୁହାଯାଏ। ଗଣେଷ ପୂଜା ସାଧାରଣତଃ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଏହି ଦିନକୁ ଗଣେଷ ଚତୁର୍ଥୀ ମଧ୍ୟ କୁହାଯାଏ। ଏହି ଅବସରରେ ଘରର ବିଦ୍ୟାଳୟ ମହାବିଦ୍ୟାଳୟ ଓ ବିଭି ବିଭିନ୍ନ ପୂଜା ମଣ୍ଡପରେ ଭଗବାନ ଗଣେଷଙ୍କ ସୌନ୍ଦର୍ଯ୍ୟ ମୂର୍ତ୍ତି ସ୍ଥାପନ କରାଯାଇ ବିଧିବିଧାନ ସହିତ ପୂଜା କରାଯାଏ। ଭକ୍ତମାନେ ଫୁଲ, ଫଳ, ନଡିଆ ଘାସ, ଲଡ଼ୁ, ମୁଦକ ଅର୍ପଣ କରି ତାଙ୍କର ଆସ ଆଶୀର୍ବାଦ କାମନା କରନ୍ତି। ଓଡ଼ିଶାରେ ଗଣେଶ ପୂଜା ବିଶେଷ କରି ବିଦ୍ୟାଳୟ, ଶିକ୍ଷାନୁଷ୍ଠାନରେ ବହୁତ ଧୂମଧାମ ରେ ପାଳନ କରାଯାଏ। ଛାତ୍ରଛାତ୍ରୀ ମାନେ ଶ୍ରଦ୍ଧାର ସହିତ ପୂଜାରେ ଅଂଶଗ୍ରହଣ କରନ୍ତି ଏବଂ ଭଲ ପାଠ ବୃଦ୍ଧି ଓ ସଫଳତା ପାଇଁ ପ୍ରାର୍ଥନା କରନ୍ତି। ଗଣେଶ ପୂଜା ହିନ୍ଦୁମାନଙ୍କର ଏକ ଅତ୍ୟନ୍ତ ପବିତ୍ର ଓ ଲୋକପ୍ରିୟ ପର୍ବ। ଭଗବାନ ଶ୍ରୀ ଗଣେଶ କୁ ବୁଦ୍ଧି, ଜ୍ଞାନ, ସିିଦ୍ଧି ସମୃଦ୍ଧି ଏବଂ ବିଘ୍ନ ବିନାଶର ଦେବ ତା ବୋଲି ମନାଯାଏ। ତେଣୁ, ଯେକୌଣସି ପୂଜା କାର୍ଯ୍ୟ, ପୂଜା ବିବାହ ଗୃହପ୍ରବେଶ କିମ୍ବା ନୂତନ କାମ ଆରମ୍ଭ ପୂର୍ବରୁ ପ୍ରଥମେ ଭଗବାନ ଶ୍ରୀ ଶ୍ରୀ ଗଣେଶ ଙ୍କୁ ସ୍ମରଣ କରାଯାଏ। ଗଣେଶ ଗଣେଶ ପୂଜା ଭାଦ୍ରବ ମାସର ଶୁକ୍ଳପକ୍ଷ ଚତ୍ ପ୍ରତି ତିଥିରେ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ପ୍ରଭାତରୁ ସ୍ନାନ କରି ପବିତ୍ ନୂତନ ବସ୍ତ୍ର ପରିଧାନ କରନ୍ତି। ଘର, ବିଦ୍ୟାଳୟ ଆଲୋକ ଆଉ ରଙ୍ଗୋଲିରେ ସୁନ୍ଦର ଭାବରେ ସଜାଯାଏ। ଗଣେଶଙ୍କ ମୂର୍ତ୍ତି ସ୍ଥାପନ ଏହି ଦିବସ ମନ୍ତ୍ର ଭଜନ ଆରତୀ ସହିତ ପୂଜା କରାଯାଏ। ଭକ୍ତମାନେ ଦୁର୍ତ ଦାର୍ ସହ ନଡ଼ିଆ, କଦଳୀ, ଲଡୁ, ମୁଦକ ଓ ବିଭିନ୍ନ ପ୍ରକାରର ମିଠା ପଣ କରନ୍ତି। ଓଡ଼ିଶାରେ ଗଣେଶ ପୂଜା ବିଶ୍ ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଛାତ୍ରଛାତ୍ରୀମାନେ ନିଜେ ପୂଜା ମଣ୍ଡପ ସଜାନ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ କରନ୍ତି ଏବଂ ଭଲ ପାଠ ସହିତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗଣେଶଙ୍କ ଆଶୀର୍ବାଦ ପ୍ରାର୍ଥନା କରନ୍ତି। ପୂଜା ପରେ ପ୍ରସାଦ ବଣ୍ଟନ କରାଯାଏ ଏବଂ- ଏବଂ ସମସ୍ତଙ୍କ ମଧ୍ୟରେ ଭାଇଚାରା ଆଉ- ସହଯୋଗର ଭାବନା ବୃଦ୍ଧି କରାଯାଏ। ଗଣେଶ ପୂଜା ଆମକୁ ଜ୍ଞାନ, ଶୃଙ୍ଖଳା, ନମ୍ରତା। ଏମିତି ସବୁ କିିଛିି ଶିଖେ ଶିଖେଇଥାଏ ଭାରତର ବିଭିନ୍ନ ପର୍ବ। ପର୍ବାଣୀ ମଧ୍ୟରୁ ଗଣେଶ ପୂଜା ଏ- ଏକ ଆନନ୍ଦମୟ ଓ ଆତ୍ମ ଆତ୍ମୀୟ ପର୍ବ। ଏହି ପର୍ବ ଭଗବାନ ଶ୍ରୀ ଗଣେଶଙ୍କ ଜନ୍ମୋତ୍ସବ ଜନ୍ମୋତ୍ସବ ଭାବେ ପାଳନ କରାଯାଏ। ଭଗବାନ ଗଣେଶ ହେଉଛନ୍ତି- ଭଗବାନ ଶିବ ଓ ମା ପାର୍ବତୀଙ୍କ ପୁତ୍ର। ସେ ବୁଦ୍ଧି, ବିଦ୍ୟା, ସଫଳତା ଏବଂ ବିଘ୍ନ ବିନାଶ ଦେବତା ଭାବରେ- ସମଗ୍ର ଦେଶରେ ପୂଜିତ। ଗଣେଶ ପୂଜା ଭାଦ୍ରବ ମାସର ଶୁ- ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଏହି ଦିନ ଭକ୍- ଭକ୍ତମାନେ ବ୍ରତ ରଖି ଭଗବାନ। ଭକ୍ତି ଭାବରେ ଗଣେଶଙ୍କ ପୂଜା କରନ୍ତି। ପୂଜା ମଣ୍ଡପକୁ ସୁନ୍ଦର ଭାବେ ସ- ସଜାନ୍ତି। ମୂର୍ତ୍ତି ସ୍ଥା- ସ୍ଥାପନ କରି ଷୋଡ଼ଶ ଷୋଡ଼ଶ ଉପଚାରରେ ପୂଜା କରନ୍ତି। ଦୁବ, ଜମା, ଫୁଲ, ନଡ଼ିଆ, କଦଳୀ। ସବୁ ଅର୍ପଣ କରାଯାଏ। ଲମ୍- ଭଜନ, କୀର୍ତ୍ତନ ଓ ଆରତିରେ ବେଶ ଭକ୍ତିମୟ ହୋଇଥାଏ। ଓଡ଼ିଶାରେ ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ- ବିଭିନ୍ନ ଶିକ୍ଷା ଆନୁଷ୍ଠାନରେ। ଗଣେଶ ପୂଜା ବହୁତ ଉତ୍ସାହ ସହିତ ପାଳନ କରାଯାଏ। ଛାତ୍ରଛାତ୍ରୀ ଛାତ୍ରୀମାନେ ଏକତ୍ର ହୋଇ ପୂଜାର ଆୟୋଜନ କରନ୍ତି। ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ, ନୃତ୍ୟ, ସଙ୍ଗୀତ ଓ ପ୍ରସାଦ ବଣ୍ଟନ ମଧ୍ୟରେ- ପର୍ବ ପର୍ବଟି ବହୁତ ଆକର୍ଷଣମଣୀରେ ହୋଇଥାଏ। କେତେକ ସ୍ଥାନରେ- ପୂଜା ପରେ ଗଣେଶଙ୍କ ମୂର୍ତ୍ତିକୁ ଶୁଭଯାତ୍ର ଜଳରେ ବିସର୍ଜନ କରାଯାଏ। ଆଉ ଗଣେଶ ପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ ଯାହା ଜ୍ଞାନ ଶାନ୍ତି ଅର୍କ୍ୟ ଓ ଶୁଭାରମ୍ଭ ପ୍ରତୀକ ଏବଂ ପର୍ବ ଆମ ଜୀବନକୁ ଆନନ୍ଦମୟ ଓ ସହଁ ସକାର ମୋର ଚିନ୍ତାଧାରା ଓ ସଫଳତା ପଥରେ ଆଲୋକ ଆଗେଇ ନେବାକୁ ପ୍ରେରଣା ଦିଏ ଗଣେଶ ପୂଜା ଆମକୁ ଜ୍ଞାନ ସତ୍ୟ ନମ୍ରତା ତା ଏକତା ଓ ପରିଶ୍ରମର ମହତ୍ତ୍ଵ ଶିଖାଏ। ଏହି ପର୍ବ ସମାଜରେ ଭାଇଚାରା ସହଯୋଗ ଆଉ ସମ୍ଭାବନା ବୃଦ୍ଧି କରେ ଆମେ ସମସ୍ତେ ଭଗବାନ ଗଣେଶଙ୍କ ଆଶୀର୍ବାଦରୁ ଅନୁସରଣ କରି ଜ୍ଞାନୀ ସତ୍ୟବାଦୀ ଆଦର୍ଶମୟୀ ନାଗରିକ ହେବାକୁ ପ୍ରୟାସ କରିବା ଉଚିତ୍ ଆଉ ଓଡିଶାରେ ଗଣେଶ ପୂଜା ଏକ ଲୋକପ୍ରିୟ ଓ ଆନନ୍ଦମୟ ପର୍ବ ଭାଦ୍ରବ ମାସ ଶୁକ୍ଳ ପକ୍ଷରେ ଚତୁର୍ଥୀ ତିଥିରେ ଆମର ଗଣେଶ ପୂଜା ପାଳନ କରାଯାଏ। ଆଉ ସେଥିରେ ଗଣେଶଙ୍କୁ ବୁଦ୍ଧି, ବିଦ୍ୟା, ସଦ୍ଧି, ବିଘ୍ନ, ବିନାଶ ଦେବତା ଭାବେ ବି। କୁହାଯାଏ ଆଉ ସେଥିପାଇଁ ଯେ କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ତାଙ୍କୁ ପ୍ରଥମେ ଆମେ ସ୍ମରଣ କରିଥାଉ। ଆଉ ଓଡିଶାର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟରେ ବି ହେଇଥାଏ ପୂଜା ହେଲା। ଆଉ ଛାତ୍ରଛାତ୍ରୀମାନେ ମଣ୍ଡପ ସଜାଇକି ଫୁଲ ଅର୍ପଣ କରନ୍ତି ଆଉ କଦଳୀ ଲଡ଼ୁ ଘିଅ ମୋଦକ ସବୁ ଏମିତି ସବୁ ସାଜସଜି କରନ୍ତି। ଆଉ ଭଜନ କୀର୍ତ୍ତନ ବି ହେଇଥାଏ ଆଉ ପ୍ରସାଦ ବି ବଣ୍ଟାଯାଏ, ଏତିକି ଶୃଙ୍ଖଳା ପରିସ ତମ ନମ୍ରତା ଓ ଏକତାମ ଶିକ୍ଷା ବି ଦେଇଥାଏ। ଏହି ପର୍ବ ସମାଜରେ ଭାଇଚାରାର ସହଜନ ବି ହେଇଥାଏ। ଆଉ ମ ଏହିଁ ପର୍ବ ବିଶେଷ କରି ଛାତ୍ରଛାତ୍ରୀ ମାନେ ବି ଅତ୍ୟନ୍ତ ମହତବପୂର୍ଣ୍ଣ ସେମାନେ ଶିକ୍ଷା ଲାଭ ବି କରିଥାନ୍ତି। ଆଉ ଆମ ସ୍କୁଲରେ ବି ଗଣେଶ ପୂଜା ହୁଏ ଆମେ ସବୁ ଯାଉ ଉପାସ ଥାଉ। ଆଉ ପୁଷ୍ପାଞ୍ଜଳି ଦେଇ ସାରିଲା ପରେ ଆମେ ସବୁ ତାପରେ ବହୁତ୍ ଯୋଉ ପ୍ରସାଦ ଅର୍ପ ଅର୍ପଣ କରୁ। ଏତିକି ଟା ତୁ କଣ ଜାଣିଚୁ ସବୁ କହିଲୁ?
ହଁ କହୁଚି ତୁ ଯେମିତି କହିଲୁ କି ଭାରତ ବିଭିନ୍ନ ପର୍ବପର୍ବାଣିର ଦେଶ ଏଠାରେ ସେ ସାରା ବର୍ଷ ଧରି ଅନେକ ଧାର୍ମିକ ଓ ସାମାଜିକ ପର୍ବ ପାଳନ କରାଯାଏ। ସେମାନଙ୍କ ମଧ୍ୟରୁ ଗଣେଶ ପୂଜା ଏକ ଲୋକପ୍ରିୟ ଓ ଆନନ୍ଦମୟ ପର୍ବ ଅଟେ। ଏଇ ପୂଜା ଭଗବାନ ଗଣେଶ ତାଙ୍କ ଆରଧନା ପାଇଁ ପାଳନ କରାଯାଏ। ଭଗବାନ ଗଣେଶଙ୍କୁ ବିଘ୍ନ ବିନାଶକ ବୁଦ୍ଧି ଓ ଜ୍ଞାନର ଦେବତା ବୋଲି କୁହାଯାଏ। ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଗଣେଶ ହଉଚନ୍ତି ଭଗବାନ ଶିବ ମାତା ପାର୍ବତୀଙ୍କ ପୁତ୍ର ତାଙ୍କର ହାତୀ ମୁନ ଣ୍ଡ ମାନବ ଶରୀର ଥିବାରୁ ସେ ସମସ୍ତଙ୍କ ଠାରୁ ଅଲଗା ଆଉ ଆକର୍ଷଣୀୟ ଦେଖାଯାଆନ୍ତି। କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କ ପୂଜା କରାଯାଏ। ଏହା ଦ୍ଵାରା କାର୍ଯ୍ୟ ସଫଳ ହୁଏ ବୋଲି ବିଶ୍ଵାସ କରାଯାଏ, ଗଣେଶ ପୂଜା ସାଧାରଣତଃ ବାଦ ଦ୍ରବ ମାସର ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଏହି ଦିନ ଘର, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଓ ବିଭିନ୍ନ ମଣ୍ଡପରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଏ। ଭକ୍ତ ମାନେ ଫୁଲ, ଫଳ, ପିଠା, ନଡିଆ ଓ ଦୁର୍ଗା ଅର୍ପଣ କରି ପୂଜା କରନ୍ତି ବିଶେଷ କରି ଅ ପ୍ରିୟ ଭୋଗ ଭାବେ ଅର୍ପଣ କରାଯାଏ। ତାପରେ ଗଣେଶଙ୍କ ପୂଜା ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ମହତ୍ତ୍ଵ ରଖେ। ସେମାନେ ଭଗବାନ ଗଣେଶଙ୍କ ନିକଟରେ ବୁଦ୍ଧି, ଜ୍ଞାନ ଓ ଶିକ୍ଷ କ୍ଷାରେ ସଫଳତା ପାଇଁ ପ୍ରାର୍ଥନା କରନ୍ତି। ବହୁ ଶିକ୍ଷାନୁଷ୍ଠାନରେ ଏହି ପୂଜା ବଡ ଧୁମ ଧାମ ରେ ପାଳନ କରାଯାଏ। ଗଣେଶ ପୂଜା ସମାଜରେ ଏକତା ଓ ଭାଇଚାରାର ଭାବନା ସୃଷ୍ଟି କରେ। ଲୋକମାନେ ଏକାଠି ହୋଇ ପୂଜାର ଆୟୋଜନ କରନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ଭ ଜନ ନୃତ୍ୟ ଓ ସଙ୍ଗୀତର ଆୟୋଜନ ହୁଏ। ଏହା ଦ୍ଵାରା ସମାଜରେ ସହଯୋଗ ଓ ସମପ୍ରୀତି ବୃଦ୍ଧି ପାଏ। ଗଣେଶ ପୂଜା ହଉଛି ଭକ୍ ତି ଆନନ୍ଦ ଓ ସାମାଜିକ ସଦ ର ପର୍ବ। ଏହା ଆମକୁ ଜ୍ଞାନ ଶୃଙ୍ଖଳା ଓ ସତ୍କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ। ତେଣୁ ଆମେ ସମସ୍ତେ ଗଣେଶ ପୂଜାକୁ ଆନନ୍ଦ ଓ ଶ୍ରଦ୍ଧାର ସହିତ ପାଳନ କରିବା ଉଚିତ୍। ପୁରାଣ ଅନୁସାରେ ମାତା ପାର୍ବତୀ ନିଜ ଶରୀରର ଉଭଟାଣରୁ ଏକ ଏକ ସୁସ୍ ଶିଶୁ ସୃଷ୍ଟି କରିଥିଲେ ଓ ତାର ନାମ ଗଣେଶ ରଖିଥିଲେ। ଦିନେ ମାତା ପାର୍ବତୀ ସ୍ନାନ କରୁ ଥିବା ବେଳେ ଗଣେଶଙ୍କ ଦ୍ଵାରରେ ପହାରା ଦେବାକୁ କହିଥିଲେ। ସେହି ସମୟରେ ଭଗବାନ ଶିବ ସେଠାକୁ ଆସିଥିଲେ। ଗଣେଶ ତାଙ୍କୁ ଭିତରକୁ ଯିବାକୁ ବାରଣ କରି ଥିଲେ ଏଥିରେ କ୍ରୋଧିତ ହୋଇ ଶିବ ତାଙ୍କର ମସ୍ତକ କାଟି ଦେଇଥିଲେ। ପରେ ପାର୍ବତୀଙ୍କ ଅନୁରୋଧରେ ଏକ ହାତୀ ମୁଣ୍ଡ ଆଣି ଗଣେଶଙ୍କ ଶରୀରରେ ସ୍ଥାପନ କରାଯାଇଥିଲା। ସେଇ ଦିନ ଠାରୁ ସେ ଗଜାନନ ନାମରେ ପରିଚିତ ହେଲେ। ଆମର ସ୍କୁଲ ରେ କେମିତି ପ୍ରସ୍ତୁତ ହୋଇଥାଏ? ନା ଗଣେଶ ପୂଜା ପାଇଁ କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ପୂଜା ମଣ୍ଡପ ଗୁଡିକୁ ଫୁଲ, ରଙ୍ଗୀନ କାଗଜ, ଆଲୋକମାଳା ଓ ବିଭିନ୍ନ ସାଜସଜା ସାମଗ୍ରୀ ରେ ସଜା ଯାଏ ପୂଜା ଦିନ ଭକ୍ତମାନେ ନୂଆ ବସ୍ତ୍ର ପିନ୍ଧି ଭଗବାନଙ୍କ ଦର୍ଶନ କରନ୍ତି। ମୋଦକ, ଲଡୁ, ନଡିଆ, କଦଳୀ, ଦୁର୍ବ ଓ ବିଭିନ୍ନ ଫଳଭୋଗ ଭାବରେ ଅର୍ପଣ କରାଯାଏ ଭଗବାନ ଗଣେଶଙ୍କୁ ବିଦ୍ୟା ବୁଦ୍ଧିର ଦେବତା ବୋଲି କୁହାଯାଏ। ତେଣୁ ଛାତ୍ରଛାତ୍ରୀ ମାନେ ତାଙ୍କର କୃପା ପାଇବା ପାଇଁ ପ୍ରାର୍ଥନା କରନ୍ତି। ପରୀକ୍ଷାର ସଫଳତା ଜ୍ଞାନ ବୃଦ୍ଧି ଓ ଉତ୍ତମ ଚରିତ୍ର ଗଠନ ପାଇଁ ସେମାନେ ଭଗବାନଙ୍କ ଗଣେଶ ଙ୍କୁ ଆଶୀର୍ବାଦ କାମନା କରନ୍ତି। ଗଣେଶ ପୂଜା କେବଳ ଧାର୍ମିକ ପର୍ବ ନୁହେଁ ଏହା ସାମାଜିକ ଏକତାର ପ୍ରତୀକ ମଧ୍ୟ ଅଟେ। ଏହି ଅବସରରେ ଲୋକମାନେ ଏକାଠି ହୋଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ, ନୃତ୍ୟ ନୃତ୍ୟ, ସଙ୍ଗୀତ ଓ ନାଟକର ଆୟୋଜନ କରନ୍ତି। ଏହା ଦ୍ଵାରା ସମାଜରେ ଭାଇଚାରା ସହଯୋଗ, ସଦ୍ଭାବନା ବୃଦ୍ଧି ପାଏ। ପୂଜା ଶେଷରେ ଗଣେଶ ମୂର୍ତ୍ତି ଶୋଭାଯାତ୍ରାରେ ନେଇ ନଦୀ, ପୋଖରୀ, ସମୁ ଦ୍ରରେ ବିସର୍ଜନ କରାଯାଏ। ଏହି ସମୟରେ ଭକ୍ତମାନେ ଭଜନ ଓ ନୃତ୍ୟ କରି ଗଣପତି ବାପା ମୌରିଆ ଧ୍ବନି ଦେଇ ଥାନ୍ତି ବିସର୍ଜନ ସମୟରେ ଭକ୍ତ ମାନଙ୍କ ମନରେ ଆନନ୍ଦ ସହିତ କିଛି ଦୁଃଖ ମଧ୍ୟ ରହିଥାଏ କାରଣ ସେମାନେ ପରବର୍ତ୍ତୀ ପ୍ରତି ବର୍ଷ ଭଗବାନଙ୍କ ଆଗମନକୁ ଅପେକ୍ଷା କରନ୍ତି। ଗଣେଶ ପୂଜା ଭକ୍ତି, ଜ୍ଞାନ, ଶାନ୍ତି ଓ ଏକତାର ପର୍ବ ଅଟେ। ଏହା ଆମକୁ ଜୀବନରେ ସତ୍ୟ, ନୀତି, ପରିଶ୍ରମ ଓ ଶୃଙ୍ଖଳାର ମହତ୍ଵ ଶିଖାଏ। ଭଗବାନ ଗଣେଶଙ୍କ ଆଶୀର୍ବାଦରେ ସମସ୍ତେ ବି ସମସ୍ତେ ବିଘ୍ନ ଦୂର ହୋଇ ଜୀବନ ସୁଖମୟ ହୁଏ ଏଣୁ ଆମେ ସମସ୍ତେ ଏହି ପବିତ୍ର ପର୍ବକୁ ଶ୍ରଦ୍ଧା, ଭକ୍ତି ଓ ଆନନ୍ଦର ସହିତ ପାଳନ କରିବା ଉଚିତ୍। ହଁ ମୋର ଏପଟେ ଟିକେ କାମ ଅଛି ମୁଁ ରଖୁଛି ହେଲା?
ହଉ